ଆଜ୍ଞା କୁହନ୍ତୁ।
ମୋ କଥା ଶୁଣି ପାରୁଛନ୍ତି ଶୁଭ ସନ୍ଧ୍ୟା ଭଉଣୀ।
ଆଜ୍ଞା ଶୁଭ ସନ୍ଧ୍ୟା।
ଆପଣ ବର୍ତ୍ତମାନ କଣ କରୁଛନ୍ତି?
ହଁ ଏଇ ମୁଁ ଏଇ ବସିଛି ବସିକି ଛାତ ଉପରେ କଥା ହଉଛି ତା ତାପରେ ଯାଇନା ସନ୍ଧ୍ୟା ଦେବି ପ୍ରାର୍ଥନା ଟିକେ କରିବି ହଁ ମୁଁ କହିଲି ଏ ବସିଛି ଛାତ ଉପରେ ଆଉ ଗଛ ମ ଗଛ ମାନଙ୍କୁ ଟିକେ ଦେଖୁଛି।
ମୁଁ ବର୍ତ୍ତମାନ ଆମର ଗୋଟେ ଖୋଲା ପଡିଆଟିରେ ମୁଁ ବର୍ତ୍ତମାନ ଆସିିକ ଦେଖୁଛି ସୂର୍ଯ୍ୟ ଅସ୍ତ ହବାର ଦୃଶ୍ୟ ମୁ ତା କର୍ଷଣୀୟ ଦୃଶ୍ୟ ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟ ମେଘମାଳା ସବୁ ଆକାଶରେ ଅଛି ଆଉ ସବୁ ପାଦରେ ସବୁ ଲୋକମାନେ ସବୁ ଚାଲୁଛନ୍ତି ସନ୍ଧ୍ୟା କାଳୀନ ଦୃଶ୍ୟକୁ ଉପଭୋଗ କରୁଛନ୍ତି ଆଜ୍ଞା। ଆପଣଙ୍କ ଆଡେ ସୂର୍ଯ୍ୟ ଅସ୍ତ ହେଲେଣିି?
ହଁ ସୁୂର୍ଯ ତ ଅସ୍ତ ହେଇକି ଚନ୍ଦ୍ରମା ଆକାଶରେ ଦେଖାାଗଲେ ଣୀ ଆଉ ହଁ ମାନେ ସନ୍ଧ୍ୟା ବେଳ ଦୃ ଶ ଟା ବହୁତ ମାନେ ମନ ଉପଭୋଗ କରିବା କଥା ଆଜ୍ଞା ପକ୍ଷୀ ମାନେ ତାଙ୍କ ବଷାକୁ ଫେରୁଥିବାର ଦୃଶ୍ୟ ଆଉ ସେ ଥିଲାଗି ବହୁତ ଭଲ ଲାଗେ ଗାୟାଳ ତା ଗାଇକି ଫେରେଇ କି ଆଣୁଥିବାର ଦୃଶ୍ୟ ଅ
ଆଜ୍ଞା ଏସବୁ ମନୋହର ଦୃଶ୍ୟ ଦେଖିଲେ ପ ଟ ପୁରି ଯାଏ। ଆଜ୍ଞା ଖୋଲା ସ୍ଥାନରେ ବି ଆମେ ବୁଲିଲେ ଆମର ଦେହ ମନ ସବୁ ପ୍ରଫୁଲ୍ଲ ରୁହେ। ଆଜ୍ଞା।
ଆଜ୍ଞା।
ଗଛ ବି ସବୁ ଏଇ ଆଷାଢ ମାସରେ ଆମର ସବୁ ବାରିଘରରେ ସବୁ ଗଛ ଲଗ ଲଗା ଯାଏ। ଆପଣଙ୍କ ବାଡି ରେ ସବୁ କି କି ଗଛ ଲଗେଇ ଛନ୍ତି କହିବେ କି ଯେମିତି କି କାକୁଡି
ଆଜ୍ଞା ଆମର ତ ବାଡ଼ିଘରରେ ବହୁତ ଗଛ ଅଛି। ମାନେ ଆପ ଆପ୍ ଆମ୍ବ ଗଛଠାରୁ ଆରମ୍ଭ କରି ଆପଣ ଯୋଉଟା ବି ଖୋଜିବେ ମାନେ ଯଉ ଔଷଧି ଗୁଣର ଗଛ ସବୁ ଅଛି। ଯେମିତି କିି ଆମର ପ୍ରଥମେ ହେଲା ବ ଆମ୍ବ ଗଛ ଅଛି ପିଜୁଳି ଗଛ ଅଛି। ବରକୋଳି ଗଛ ଅଛି ଜାମୁକୋଳି ଗଛ ଅଛି ଏମିତି ସବୁ ଗଛ ଅଛି ତାପରେ ନଡିଆ ଗ ଗଛ ଅଛି କଦଳୀ ଗଛ ଅଛି। ବିଭିନ୍ନ ପ୍ରକାର ଶାଗ ବି ଅଛି। ତାପରେ ଆପ୍ ଆମର ଫୁଲ ଗଛ ବି ବହୁତ ଅଛି ଆମର ଆମ ଶ୍ୱଶୁରଙ୍କୁ ଭଲ ଲାଗେ ଗଛ ଲଗେଇବା ପାଇଁ ପାଇଁ ସେଥିଲାଗି ସେ ବହୁତ ଗୁଡେ ଗଛ ଲଗେଇଛନ୍ତି ତାପରେ ଆମ ବାଡି ବଗିଚାରେ ବି ବହୁତ ଚାଷ ବାସ ଚାଷ ବି କରାଯାଇଛି। କାହିଁକିନା ଆମ ପ୍ରବଳରୁ ଅତି ପ୍ରବଳ ମାଙ୍କଡ ଯେହେତୁ ଉତ୍ପାତ ମ ସବୁ କରୁଛନ୍ତି ସେଥିଲାଗି ସେମାନେ କଣ କରୁ ଆମେ କଣ କରୁଛୁ ଗୋଟେ ଜାଲ ବାନ୍ଧିକି ତା ଭିତରେ ସବୁ ପାଳ ଚାଷ କରିଛୁ ଯେମିତି କିି କାକୁଡି ଭେଣ୍ଡି ପୋଟଳ କଲରାସ କିଛି ଶାଗ ଧନଆ ପତ୍ର ବହୁତ ଗୁଡିଏ ଲଗେଇ
ଆଜ୍ଞା ଶାଗ ଭିତରେ ଆମର ଯେମିତି କି ଖଡା କୋଶଳା। ଆଉ ସବୁ କଣ ଅଛି? ନେଉଟିଆ ଆଉ ସବୁ ପାଳଙ୍ଗ ଆପଣ କଣ ଜାଣିଛନ୍ତି? କଳମ ଏଇ ସବୁ କହିଲେ କି
ଆଜ୍ଞା ଶୁଣନ୍ତୁ ଆମର ସେପଟ ଆମର ଆମ ଆମ ଆଞ୍ଚଳିକ ସ୍ତରରେ ସେଠି ଗୋଟେ ଥାଏ ବଥୁଆ ଶାଗ ଆପଣ ଜାଣିଥିବେ ସେଇଟା ବି ଆମର ଅ ଅଛି ସେଟା ଭଲ ଲାଗେ ତାପରେ ହଉଛି ଅ ଏମିତି ସବୁ ଶାଗ ଅ ଅଛି ସଜନା ଶାଗ ବି ଆମର ଅଛି ତାପରେ ପାଳଙ୍ଗ ଶା ଶାଗଟା ବିଶେଷତଃ ତାର ବହୁତ ଉପକାରିତା ନା ଆମର ସେଇଟା ହିଁ ବେଶୀ ଲଗେଇଛୁ। କାହିଁନା ପାଳଙ୍ଗ ଶାଗ ଟିକେ ସମସ୍ତେ ଖାଇବା ଉଚିତ ତା ସହିତ ଛୋଟ ଛୁଆ ମାନେ ବି ଖାଇବା ଉଚିତ। ଆଉ ପାଳଙ୍ଗ ଶାଗ ବି ଲଗେଇଛୁ ଆଉ ଛୁନୁ ଛୁନିଆ ଯୋଉ ସୁନୁ ସୁୁନିଆ ତାକୁ କୁହାଯାଏ। ହଁ ସେଇ ଶାଗ ବି ଅଛି ଏମିତି ସବୁ ଶାଗ ଅଛି ହଁ ମଦରଙ୍ଗା ବି ଅଛି।
ନିଶ୍ଚିନ୍ତ ଆପଣ ଏଇ ଯୋଉ ସଜନା ଶାଗଟି ବାଡିରେ ଲଗେଇ ଛନ୍ତି ସେ ତା ସେଇ ଶାଗର ଶାଗକୁ ଭାଜିକି ତାକୁ ଆପଣ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବି ବହୁତ ବଢ଼ିଥାଏ।
ହଁ ଆଖିରେ ଦୃଷ୍ଟି ଶକ୍ତି ବଢେ। ତାପରେ ମଧୁମହ ଲୋଗୀ ଙ୍କ ପାଇଁ ବି ଭଲ ହଁ ଏମିତି ସବୁ ତ ଉପକାରତା ବହୁତ ଅଛି ତାର।
ଲଗେଇ କି କିଛି ଫଳ ଫଳ ସେ ଫଳ ହଉଛି
ହୁଁ।
ପନିପରିବା ବାହାରର ଖାଦ୍ୟ ବ ଯେମିତି ଫଳ ପନିପରିବା କିଣିକି ଆଣିଲେ ରାସାୟନିକ ସାର ଦ୍ଵାରା ସେ ସବୁ ତିଆରି ହେଇଥାଏ। ତେଣୁ ସେ ବହୁତ ଦେହ ପ୍ରତି ବହୁତ ଖରାପ ହେଇଥାଏ ଆଜ୍ଞା।
ଆଜ୍ଞା ଯେମିତିକି ଆମେ ଯଦି ନା ବାଡିରେ ବାଡିର ବାଡି ବଗିଚାର କଦଳୀ ଖାଇବା ତାହେଲେ ଯେତିକି ଆମକୁ ହଁ ଯେତିକି ଆମକୁ ମାନେ ତା ଦେହେରେ ପଷ୍ଟିକର ପଷ୍ଟିକ୍ ମି ମିଳିବ। କିନ୍ତୁ ଯଦି ଆମେ ବ ବଜାରରୁ ମିଳୁଥିବା କଦଳୀ ଖାଇବା ସେଥିରେ କିଛି ବି ଭିଟାମିନ୍ ଆମେ ପାଇବାନି। ସେଥିରେ ଯାଇକି ସେମାନେ କଣ କରୁଛନ୍ତି ନା କଞ୍ଚା କଦଳୀକୁ ଆଣିକି ଏବେ ତ ସବୁ ମାନେ ହଁ ରଙ୍ଗ ମାରିକି ତାକୁ ପଚଉଛନ୍ତି ନା। ପ୍ରାକୃତିକ ଉପାୟରେ ସେ ବି ପାଚୁନି। ତାକୁ ସେ ଜବ ମାନେ ଜବର କରିକି ତାକୁ ପଚଉଛନ୍ତି। ଯୋଉଟା କି ଖାଇବା ଦ୍ଵାରା ଆମର ଦେହ ମାନେ ବେଶୀ ଖରାପ ହବ। ଆଉ କିଛି ତ ପୌଷ୍ଟିକ ମିଳିବନି ଓଲଟା ତାର ବି ବେଶୀ ଖରାପ ହବ। ତାର କ୍ଷତି ବେଶୀ ହଉଛି ଆମ ଦ୍ଵାରା। ଆଉ ତ ଯେତ ବିି ଆମେ କିଛି ଆମେ ସମସ୍ତ ତ କିଛି କିଛି ଚାହିଁବା ଯେ ଆମ ବାରିରେ ହିଁ ଲଗେଇ ଥିବା ଫଳ ଆମେ ଖାଇବା। ଯେମିତି କିି ଅମୃତଭଣ୍ଡା ଆମେ ତ ଲଗେଇ ପାରିବା। ଅମୃତଭଣ୍ଡା ହଉ କଦ କଦଳି ହୋଉ ନଡିଆ ହୋଉ। ଆମେ ନିଜେ ଲଗେଇକି ସେଟାକୁ ଖାଇବା ପାଇଁ ଚେଷ୍ଟା କରିବା।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ବାଡିରେ ବାଡି ସହିତ ତ ଆମ ଗ୍ରାମବାସୀରେ ବି ଗ୍ରାମବାସୀଙ୍କ ଗୋଟେ ପଡିଆରେ ବି ସବୁ ବହୁତ ଗଛ ଚାରା ଲଗେଇଛି। ଯେମିତିକି ଆମର ଖରା ଦିନରେ ଆମ୍ବ ଟା କୁଆ ତାଳ ଟାକୁଆ ଏସବୁ ଟାକୁଆ ସଂଗ୍ରହ କରି ରଖିଥାଏ। ଆଷାଢ ମାସ ହେଲେ ମୁଁ ତାକୁ ତାକୁ ଆମର ବାଡି ବଗିଚା ହଉ କି ବନ୍ଧ ବାଡରେ ତାକୁ ସବୁ ପକେଇ ଦେଇଥାଏ। କାରଣ ସେ ପକେଇଦେଲେ ବର୍ଷା ଦିନର ପାଣିରେ ସେ ଗଜା ହେଇକି ଗଛ ହେଇଯାଏ। ଆମେ ଆମର ପରବର୍ତ୍ତୀ ପିଢି ପାଇଁ ସେ ବହୁତ ବହୁତ ଉପକାର ଦେଇଥାଏ। କାରଣ ଗଛ ବୃକ୍ଷ ହିଁ ଆମର ଜୀବନ। ଅ ଗୋଟିଏ ଗଛଟି ଲଗେଇଲେ ଆମର ବହୁତ ପୁଣ୍ୟ ହେଇଥାଏ। ଏବଂ ସେ ମୋ ଜୀବନରେ ମୁ ଗୋଟେ ବରଗଛ ଲଗେଇଥିଲି। ସେ ବରଗଛଟି ଏତେ ବର୍ତ୍ତମାନ ଉପକାର ଦଉ ଗୋଟେ ବାଟୋଇଟି ଯଦି ଖରା ଦିନେ ଯାଉଛି। ସେ ଗଛ ମୂଳେ ଶୋଇଯାଏ। ସେ ବହୁତ ଶାନ୍ତି ଅନୁଭବ କରେ। ଆଜ୍ଞା।
ହଁ ସେଥିଲାଗି ସେଥିଲାଗି ଗୋଟେ ପଦ୍ୟ ବି ଥିଲା। ଯେ ରହରେ କାଠୁରିଆ ନ ପକାଓ ହାଣି ଶୁଣ ଦେଇ ମନ ଥରେ ଏଗ ଛ କାହାଣୀ ଆ ଆପଣ ତ ଜାଣିଥିବେ। ମାନେ ଆପଣ ତ ଜାଣିଥିବେ। ଗୋଟେ ଗ ଗଛ ଆଉ କାଠୁରିଆ ବୋଲି ବି ଗୋଟେ ପଦେତ୍ ଥିଲା ଯୋଉଟା କି ମାନେ ଗଛ ଉପରେ କୁହାଯାଇଥିଲା ଯେ ସେ ଗଛ କେତେ ଆମର ଉପକାର
ନିଶ୍ଚିନ୍ତ କିନ୍ତୁ ଏଇ ମଣିଷ ମଣିଷ ସମାଜ ତାକୁ ହାଣିକି ଆମର ସଫା କରିସାରିଲେଣି। ବଣ ଜଙ୍ଗଲ ସଫା କରିବାରୁ ପାଣିପାଗ ବର୍ତ୍ତମାନ ବର୍ଷା ଦିନରେ ବର୍ଷା ହେଉନାହିଁ ଖରା ଦିନେ ପ୍ରବଳ ଖରା ହଉଛି ତେଣୁ ପାଣିପାଗ ଠିକ୍ ଋତୁଚକ୍ର ହେଇ ପାରୁନାହିଁ ଆଜ୍ଞା।
ଆଜ୍ଞା ସେଥିଲାଗି ତ କଣ କହିଲେ ମାନେ ଆମେ ଆମେ କଣ କରୁଛେ। ଗଛ କାଟିକି ରାସ୍ ତା କରୁଛେ ଗଛ କାଟିକି କଳକାରଖାନା ସୃଷ୍ଟି କରୁଛେ। ଗଛ କାଟିକି ମାନେ ଘର ସୃଷ୍ କରୁଚେ ଯୋଉଥିପାଇଁ କି ବୃକ୍ଷ ଧୀରେ ଧୀରେ ଲୋପ ପାଇବାର ଲାଗିଲାଣି। ସେଥିଲାଗି ବୃକ୍ଷ ନାହିଁ ବୋଲି ଆମର ପୃଥିବୀର ତାପମାତ୍ରା ଧୀରେ ଧୀରେ ବଢିବାରେ ଲାଗି ଣି ଆମେ ଅମ୍ଳଜାନ ବି ପାଉନୁ। କି ଭଲ ହଁ ଯୋଉଥିପାଇଁ କି ଆମେ ଧୀରେ ଧୀରେ ଏମିତି ବି ହବ ଯେ ଆ ଦେଖନ୍ତୁ ଏଇ ବର୍ଷ କେତେ ଗରମ ହଉଛି। କାହିଁକି ନା ଏ ବୃ ନାହିଁ ବୋଲି ତାପମାତ୍ରା ବୃଦ୍ଧି ହବାରେ ଲାଗିଛି ନା। ତାପରେ ଆ ଏବେ ଆଗକୁ ତ କଳନା ଆଗ ଆ ମାନେ କଳନା କରାଯାଉଛି ଯେ ଆଗକୁ ଯେ ଆହୁରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିବ। ତେଣୁ ସେଥିଲାଗି ସମସ୍ତେ କହୁଛନ୍ତି ଯେ ଗୋଟିଏ ଗୋଟିଏ ଗଛ ଲଗାଅ। ଯାହାର ବାରିରେ ଆମେ ତ ଆମ ପାଇଁ ବି ସେଇଟା ସୁବିଧା। ଯେ ଆମେ ବାରିରେ ଗଛ ଲଗାଇଲେ ଆମକୁ ବି ଖାଦ୍ୟ ଭଲ ମିଳିବ। ତା ସହିତ ପୃଥିବୀର ବି କିଛି ହିତ ବି ହବ। ଆ ଆମେ ଆମ ନିଜର ହଁ ନିଜର ହିତକର ପାଇଁ ହିଁ ଆମେ ଗୋଟେ ଗ ଛ ଲଗାଇବା ଉଚିତ୍।
ଯଦି ଜାମୁକୋଳି ଗଛଟି ଖାଇକି ଜାମୁ କୋଳିଟି ଖାଇକି ଯଦି ଆମର ବନ୍ଧ ବାଡରେ ପକେଇଦବା କୋଳିଟି। ସେଇ ଗଛଟି ଯଦି ଚାରା ହେଇକି ବଡ ଗଛ ହେଇ ଦିନେ ନା ଦିନେ ଆମରି ପୂର୍ବ ପରବର୍ତ୍ତୀ ପିଢି ଢି ମାନଙ୍କୁ କୋଳି ଯୋଗେଇବ। ଆଜ୍ଞା।
ଆଜ୍ଞା ଆଜ୍ଞା ଏବେ ତ ଜାମୁକୋଳି ବହୁତ ମିଳୁ ଚି ଜାମୁକୋଳି ମୋତେ ଭଲ ଲାଗେ। ଜାମୁକୋଳିଟା ଆମେ ଯେ ଆଣିକି ମୁଁ ଘରେ ତାକୁ ମାନେ ଛୁଆଙ୍କ ଲାଗି ଆଇସ୍କ୍ରିମ ବନଉଚି। କାଇଁ ବଜାରରୁ ମିଳୁଥିବା ଆଇସ୍କ୍ରିମ୍ ଦେବି। ଆଉ ଛୁଆଙ୍କ ଲାଗି ଆଇସ୍କ୍ରିମ୍ ବି ଘରେ ହିଁ ବନଉଚି। ଘରେ କରୁଛି ମୁଁ। ଆଜ୍ଞା।
ଅନ୍ୟମାନଙ୍କୁ ପ୍ରେରଣା ହଁ ଦିଅନ୍ତୁ ଆଜ୍ଞା। ନିଶ୍ଚିନ୍ତ
ହଁ ପ୍ରେରଣା ବି ଆମେ ଆମେ ଦବା ସହିତ ସମସ୍ତେ ବି ଦଉଛନ୍ତି। ଯେ ପ୍ରକୃତି ମିତ୍ର ପୁରସ୍କାର ବି ଦିଆଯାଉଛି ପ୍ରକୃତି ବନ୍ଧୁ ପୁରସ୍କାର ବି ଦିଆଯାଉଛି। ଆଉ ଲୋକମାନେ ସଚେତନ ହବା ଉଚିତ୍ ଯେ ସମସ୍ତ ସ୍ତେ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ ଯଦି ରାସ୍ତା କଡରେ ଯୋଉ ରାସ୍ତା ପାର୍ଶ୍ଵ ଦି ପଟ ଯେ ଆମେ ଯଦି ଗୋଟେ ଗଛ ଯ ଗଛ ଲଗେଇବା ସେଟା ବି ବହୁତ ଉପକାରିତା ହେଇପାରିବ ରାସ୍ତା ଆମକୁ କରିଆକୁ ପଡୁଚି କିନ୍ତୁ ରାସ୍ତା ପାର୍ଶ୍ୱରେ ତ ଗଛ ଲଗେଇ ପାରିବା ନା।
ଆଜ୍ଞା ନିଶ୍ଚିତ।
ଆଉ ତାପରେ ନଈ ପଠାରେ ବି ଗଛ ଲଗେଇ ଲଗେଇବା ଦ୍ଵାରା ନଈର ବି କିଛି ଉପକାରିତା ହେବ ଆମର ବି କିଛି ଉପକାରିତା ବି ହେଇପାରିବ ହୁଁ।
ସେ ବରା ବହୁ ଲୋକଙ୍କୁ ଦେଇଥାଏ ସୁଖ ଦେଇଥାଏ। ତା ମୂଳରେ ଶୋଇ ପଇଲେ ଶାନ୍ତି ଅନୁଭବ ଲାଗିଥାଏ। ଆଜ୍ଞା। ନିଶ୍ଚିନ୍ତ ଆପଣଙ୍କ ଗ୍ରାମରେ ବରଗଛ ଅଛି।
ଆଜ୍ଞା ଆମର ଗୋଟେ ବଡ ବର ଗଛ ଅଛି। ତାକୁ ଜଣେ ଜେଜେ ଲଗେଇ ଥିଲେ ଯୋଉଟା କି ସିଏ ସେ ଚାଲିଗଲେଣି ସତ। କିନ୍ତୁ ସେ ବରଗଛଟି ଅଛି ତାଙ୍କ ପାଇଁ ଆଜି ବହୁତ ଲୋକ ସେଥିରେ ଉପକାରିତା ମାନେ ଉପକାରିତା ପାଉଛନ୍ତି। ତା ସହିତ ପଶୁ ପକ୍ଷୀ ମାଙ୍କଡ ସମସ୍ତେ ବି ଉପକାରିତା ପାଉଛନ୍ତି। ଏଇ ଯୋଉ ଖରା ଦିନ ହେଇଛି ଯୋଉ ମାନେ ଯାଉଛନ୍ତି ଗାଈ ମାନେ ସେଠାରେ ଯାଇନା ଟିକେ ବିଶ୍ରାମ କି ସମୟ ନେଇଯାଉଛନ୍ତି। କି କୋଉ ଫେରି ବାଲା ଯଦି ବିକ୍ରି କରିବାକୁ
ନିଶ୍ଚିନ୍ତ ବାଟ ଏଇଠି ଯଦି ବାଟରେ ଯାଉଛି ସେ ଯ ସେଠି ବିଶ୍ରାମ ନେଇଯାଏ ଆଜ୍ଞା। ନିଶ୍ଚିନ୍ତ ଆଉ ଆଜି ଆପଣଙ୍କ ବର୍ତ୍ତମାନ ସନ୍ଧ୍ୟା ସମୟ ସନ୍ଧ୍ୟା ସମୟରେ ଭଗବାନଙ୍କ ପାଖରେ ଗୋଡ ହାତ ଧୋଇ ପ୍ରାର୍ଥନା କରିବେ।
ଆଜ୍ଞା ମୁଁ ତ ଟିକେ ପ୍ରାର୍ଥନା ଯାହାହେଲେ ବି କରେ। ପ୍ରାର୍ଥନା କଲା ପରେ ଟିକେ ମନକୁ ଶାନ୍ତି ଲାଗେ। ଯାହା ହଉ ଦିନ ମାନର ଯୋଉ ଥକା କାତିକ କାମ ପରିଶ୍ରମ ହେଇଛି। ଭଗବାନଙ୍କ ପାଖରେ ଟିକେ ପ୍ରା ପ୍ରାର୍ଥନା କରିଦେଲେ ମନଟା ଶାନ୍ତି ହେଇଯାଏ। ଯେ ଦିନଟା ମୋର ବହୁତ ଭଲରେ କଟିଲା। ଆଉ ତାପରେ ପ୍ରାର୍ଥନା ସାରିକି ତାପରେ କର୍ମ କରିବାକୁ ପଡେ ଆଉ।
ନିଶ୍ଚିନ୍ତ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଭଲ ଭଲ କଥା ଗୋଟା ଜାଣିଲି। ବହୁତ ବି ସୁନ୍ଦର କଥା ଆପଣଙ୍କର। ଆ ଭଗବାନଙ୍କ ପାଖରେ ପ୍ରା ପ୍ରଥମେ ଆପଣ ଭଲରେ ରୁହନ୍ତୁ। ଆପଣଙ୍କ ପରିବାର ମଙ୍ଗଳମୟ ହେଉ।
ଆଜ୍ଞା।